ହ୍ୟାଲୋ।
ହଁ ଦିଦି।
କଣ କରୁଚ? କଣ କରୁଚ?
ଏଇ ବସ୍ ସି ଥିଲି ଆଉ ତମେ?
ହିଁ ବସିଛି ଆଉ କଣ କରିବି ଆସିଥିଲି କୋଚିଂ।
କଣ ଖାଇଥିଲ?
ମୁଁ ଖାଇଛି କଣ ଖାଇଛି ମୋ ମନେ ନାହିଁ ରହିଥା ଭାବୁଛି। ମୁଁ କଣ ଖାଇକି ଆସିଚି ମୁଁ ଖାଇଛି ସିଙ୍ଗଡା, ତରକାରୀ, ଇଟିଲି।
ଆଚ୍ଛା।
ଆଉ ତ ନାଁ ନାଁ ବାପା ଆଣିଥିଲେ ମାର୍କେଟରୁ।
ଓହୋ। ତମର ଯୋଉ ବଜାର କୋଉଟା?
ଆମ ବଜାର ସେ ଯୋଉ ଆମ ଘର ପାଖରୁ ଦି ତିନି କିଲୋମିଟର ଦୂରରେ।
ଓହୋ।
ଆଉ ତମେ କଣ ଖାଇଥିଲ?
ମୁଁ ଆଜି ଦହି ପଖାଳ ଖାଇକି ଆସିଛି ।
ବାପରେ। ଦହି ପଖାଳ ଯୋଉଟା ଯୋଉ ବଘରା ହେଇ ଥାଏ ସେଇଟା?
ହଁ ଛୁଙ୍କ ଯୋଉ ହେଇନଥାଏ ଦହିଟା ସେଇଟା। କେମିତି ହୁଏ ଦେଖିବା ତମେ କହିଲ ଦହି ପଖାଳ କେମିତି ହୁଏ ତମେ କହିଲ?
ଏଇ ଯୋଉ କଣ ଲଙ୍କା ଆଉ ଜିରା ଫୁଟଣ ସବୁ ବଘାରି ଦିଅନ୍ତି ବଘାରି ଦେଇକି ତାକୁ ଦହି ପଖାଳ ଦେହରେ ପକେଇ ଦିଅନ୍ତି ହେଇଗଲା ଫୁଟିଗଲା ହେଇଗଲା ଦହି ପଖାଳ।
ଓହୋ।
ଏୟା ନା ନା ଆଉ କେମିତି ହୁଏ ନା ନା ମୁଁ କରିନି ମୁଁ କିଛି ଜାଣି ସେ ଆଉ।
ଖାଇଛ ନା କେବେ?
ଉଁ ମତେ ଭଲ ଲାଗେନ ମତେ ପଖାଳ ଖାଏନିବ ମତେ ଭଲ ଲାଗେନହିଁ ଦହି ପଖାଳ ଦୂରରେ କଥା ହେଇଗଲା।
ମୁଁ ଆଗରୁ ଖାଉନଥିଲି କେବେ ହେଇ ଖାଉଛି। ଜମାେ ଖାଏନି ମତେ ଦହି ଭଲ ଲାଗେ ାଇ ମ ସାଙ୍ଗ ଟେ ଖାଇବା ଶଖଦେଲା ତାପରେ ତମି ତ ଖାଉଛି ଆଉ।
ହଁ ମତେ ମତେ କିନ୍ତୁ ଦହି ଭଲ ଲାଗେ। ସେମତି ଚିନି ପକେଇକି ପିଇବା ପାଇଁ।
ଓ ହଉ।
ହଁ ସେ ପଖାଳ ଫଖାଳ ଖାଇବା ଭଲ ହେଲା
ଓହୋ ଆଉ। ରଜରେ କଣ କଲ?
ରଜରେ ଯାଇଥିଲି ରାଜଧାନୀ
ହଁ।
ରାଜଧାନୀ ଯାଇଥିଲି।
ଓ ଭୁବନେଶ୍ୱର ଯାଇଥିଲଥିଲା।
ହଁ।
ଓ କ କଣ ପାଇଁ ବୁଲେଇବାକୁ
ହୁଁ ଦିଦି ପାଖକୁ ଯାଇଥିଲି ତାପରେ ତୁ ଡ୍ରେସ୍ କିଣିବାକୁ ଗଲି ବୁଲାବୁଲି କଲି ତାପର ଦିନ ରଜ ଦିନ ସେଠି ମହୋତ୍ସବ ହଉଥିଲା ରଜ ମହୋତ୍ସବ ସେଠି ବୁଲି ଖେଲି ଚଲି ଖେଣିଲି ଖାଇଲି
କିଏ ଡ୍ରେସ୍ କରିଥିଲା?
ଆଜ୍ଞା।
କିଏ ଡ୍ରେସ୍ କରିଥିଲ?
ମୁଁ ସାରଡା କରିଥିଲି।
ଆେଦେ।
ହୁଁ।
ହଁ କୁଆଡେ ବା ହେ ଦିନି ରଜରେ ତିନ ଦିନ ସରେଥିଲି ମୁଁ ଆଣିଥିଲି ବି ନୂଆ ଡ୍ରେସ୍ ହେଲେଜିଦ କରି ନେଇ ଆସିଲି ଥରେ ହେଲେ ବି ପିନ୍ତିମି। ପିନ୍ଧିନି ତ ଏମିତି କଲିନି କୁଆଡେ ତାପରେ ମୁଁ ପିନ୍ଧେି ଅଚ
ହ ଆଚଛା।
ହଁ। ଆ
ମିଠା ମିଠା ସବୁ ଖାଇଥିଲ ନା।
ହଁ ଖାଇଥିଲି କଣ ତମ ପାଖରେ ସବୁ ପିଠା ହେଇଥିଲା।
ମୁଁ ତ ଘରେ ନଥିଲି ଆମର ତ ପୋଡପୋଡ ପିଠା ହୁଏ ନା।ପ୍ରେସର ପିଠା ମା କରେ ସବୁବେଳେ ସେଇଟା ଭଲ ଲ ସେଇଟା ଖାଇଥିଲି।
ଓହୋ।
ତାପରେ ମୁଁ ଯୋଉନ ଗଲି ପୂର୍ବ ଦିନ ତା ପୂର୍ବ ଦିନ ମା କାକେରା କରିକି ଦେଇ ଦେଇଥିଲା।
ଆଛା
ହୁଁମ୍
ଆଉ ରଜରେ କି କି ପିଠା ହୁଏ କହିଲ?
ରଜରେ ପୋଡ ପିଠା ହୁଏ-ଏ-ଏ।ମା ପ୍ରେସର ପିଠା କରେ ଆଉ ଚକୁଳି ପିଠା କରନ୍ତି।ଆଉ କିଏ ପିଠା ହୁଏ, ଆଉ କଣ ହୁଏ କାକେରା ହୁଏ।
ହଁ।
ପିଠା ହୁଏନା କଣ
ତା ଭିତରୁ ତମକୁ କୋଉ ପିଠା ଟା ଭଲ ଲାଗେ, ତମକୁ କୋଉ ପିଠା ଟା ଭଲ ଲାଗେ?
ମତେ କାକେରା, ମଣ୍ଡା ଆଉ ଏଣ୍ଡୁରି, ଆଉ ଚକୁଳି ଆଉ-ଉ-ଉ, ଆଉ କଣ ମା କରେ ପ୍ରେସର ପିଠା ଭଲ ଲାଗେ-ଏ-ଏ ଆଉ, ଆଉ କିଛି ପିଠା ଭଲ ଲାଗେନି।
ଓହୋ। ତମକୁ ଆ ଭିତରୁ କୋଉ ପିଠା ଟା ବନେଇ ଆସେ, ନା କିଛି ବନେଇ ଆସେ
ମତେ ଚକୁଳି, ଚକୁଳି ସବୁଠୁ ସହଜ, ସୁନ୍ଦର
କେମିତି ବନା ହୁଏ, କେମିତି ବନା ହୁଏ?
କି-ଇ-ଇ ତେଲ ପକେଇ ତାୱା ରେ ଥିବ ଢାଳି ଦେବ ଏମିତି ଗୋଲ ଗୋଲ ଗୋଲ ତାୱା ତାୱା
ହୁଁ।
ତାୱାରେ ତେଲ ପକେଇ ଗରମ କର ସେ କଷ୍ଚୁଲି ନେଇକି ଏମିତି ଢାଲ ଦେଇ ଗୋଲ ଗୋଲ ଗୋଲ-ଲ-ଲ ଗୋଲ ବୁଲେଇ ଦବ
କଣ ଚାଉଳରେ ହୁଏ ନା କୋଉଥିରେ ହୁଏ?
ବିରିରେ ହୁଏ ନା ବିରି। ବିରି ବିରି ଭେଦା ଯାଏ, ଚାଉଳ ଭେଦା ଯାଏ, ତାକୁ ଧୁଆ ଯାଏ, ଚକୁଡା ଯାଏ, ଚୋପା ବାହାର କରାଯାଏ। ତାପରେ ତା ବ ଗ୍ରାଇଣ୍ଡର କରାଯାଏ।ତାପରେ କରାଇକି ତାକୁ ପିଠୋଉ କରିକି ତାକୁ ଗୋଟେ ଦିନ ରଖାଯାଏ ସେ ଫୁଲେ। ଫୁଲିକି ଉତୁରେ, ଉତୁୁରିଲେ ଭଲ ପିଠା ହୁଏ। ବରା ସେମ୍, ବରା ବିରିରେ ହୁଏ। ବିରି ତାଲେ ପଡିଗଲା। ତଉଳ ବେଶି ପକେଇଲେ ଭଲ ଲାଗେ ନାଲେ ପକେଇ ପଉଛନ୍ତି ପଉଛନ୍ତି ସେଇଟା କରିକି ତା ପିଠଟା ବରା ପାଇଁ ସେ ଚକୁଳି ଯୋଉଟା ହୁଏ ଏଇଟା ପାଣିଆ ପାଣିଆ ଟିକେ ହୁଏ ଏଟା ଗୋଟେ କାଠାଆ କଠୁଆ ହୁଏ। ହେ କି ତା ଦେହରେ ପିଆଜ ପକାଯାଏ ସୁଜି ପକାଯାଏ। ଆଉ ଭେସୁଆ ପତ୍ର ପତ୍ର ପକାଯାଏ କଞ୍ଚା ଲଙ୍କା କାଟି କି ପକାଯାଏ। ପକେଇକି ତାକୁ ଗୋଲେଇକି ତା ପରେ ଆଣିକି ବରା କରି ଗାତ କରିକି ତାକୁ ଛାଣନ୍ତି। ନାରେ
ଆଉ କାକାରା କେମିତି ହୁଏ।
କାକେରା କାକେରା ବା କୋଉଠ ହୁଏ ମଇଦା ରୁ ହୁଏ ନା କଣ।
ବିରି ଆଣିଚ ଗୋଟେ କଥାଟେ ଆଗରୁ ଯୋଉ ପୋଡ ପି ସବୁ ହୁଅନି ନା ରଜରେ। ମୁଁ ଆଗାରୁ ଭାବେ ଯେ ପୋଡ ପେଟା ଯୋଉ ହୁଏ ଯୋଉ ପୋଡ ହୁଏ ଷ୍ଟିମ୍
ହୁଁ ହୁଁ।
ମୁଁ ଭାବେକି ସେଇ ପିଠା ହବ ନା କଣ। ରଜହେଲା ମାନେ ମୁଁ ଭାରି ଖୁ ମାନେ ପୋଡ ହବ ମତେ ସେଇଟା ଭାରି ଭଲ ଲାଗେ ମିଠା ଲାଗେ ବୋଲି। ମୋ ଆଡେ ବି ହେଚି ତାପରେ ଏମତି ୱେଟ କରିଥିନି ଦେଖିଲା ବେଳକୁ ପୋଡ ବି ଟା ହବ ଗୋଟେ କେମିତି ଜନ ପିକି ସେଇଟା ଗୋଟେ କେମିତ ହବ ମତେ ସେ ପିଠା ଭଲ ଲାଗେନି ମୁଁ କିନ୍ତୁ ଭାବୁଥାଏ କି ପୋଡ ହବ ଆଉ ଯୋଉ ଷ୍ଟିମ୍ ପୋଡ ଆଉ। ସେଗିଳାଳୁ ସେ ପଟ ବି ଥେ ଏପଟୁ
ହଁ ସେଇ ପୋଡପିଠା ଯୋଉଟା ପୋଡ ଛେନା ପୋଡଟା ହେଟା ଆମ ଘରେ ହୁଏ।
ହୁଁ।
ତମେ ଜାଣିଚ ତାକୁ କେମିତି ତିଆରି କରାଯାଏ।
ଆଚ୍ଛା।
ହୁଁ କ୍ଷୀରକୁ ଯୋଉ ଛିଣ୍ଡେଇ ଦିଅନ୍ତି ଛିଣ୍ଡେ ଦେଇ କି ସେ ଯୋଉ ଇଏ ଟାକୁ ଗୋଟେ ଧଳା କନାରେ ତାକୁ ଇଏ କରିଦେଇକି ଗୋଲ କରି ଟାଇଟ୍ କରିକି ବାନ୍ଧିଦେଇ ତା ପାଣି ଗୁଡା ସବୁ ବାହାରି ଯିବ ଧଳା କପଡା ଏପଟେ ସେ ପୁରା ଗୋଟେ ପୁରା ଇଏ ହେଇଯିବ ପନିର ହେଇଯିବ ସେଟା।
ଆଛା।
ସେପ୍ ସେଇଟାକୁ ତାକୁ ନେଇକି ତା ଦେହେରେ ଚିନି ମିନି ପକେଇ ଗୋଳେଇକି ଗୋଟେ ମାନେ ଯୋଉଥିରେ ପୋଡ ଯେମିତି ସାଇଜର ସେହି ଭଳିଆ କିନି ଜାଗାରେ ତାକୁ ପୁରେଇ ଦେଇକି ତାକୁ ଘୋଡଣି ଦେଇ ଦେଇକି ତା ତଳେ ନିଆଁ ତା ଉପରେ ନିଆଁ ଦି ପଟେ ନିଆଁ ଦିଆହବ।
ଆଉ ରଜରେ କଣ ପାନ କଣ ଖାଇଥିଲ ପାନ ଖାଇଥିଲ ଦୋଳି ଖେଲିଥିଲ ନା କଣ କରିଥି
ନା ନା।
ହୁଁ।
ନା। ନା ମୁଁ ଡୋଳିି ଖେ ମୁଁ ଖେଳନି କୋଠି ସେଠି ତ ଥିଲି ସେଠି ଜା ଟିକେ ଟିକେ ଖେଳୁଥିଲି ଆଉ ହୁଁ ପାନ ମାନ ମୁଁ ଖାଏ ନା।
ଓ ହୋ। ଆଉ କଁ କୁହ।
ଆଉ କଣ। ଆଉ ଫଟ ମଟ ସବୁ ଉଠେଇନ?
ମୋର ତ ହେଲେ ଡ୍ରେସ୍ କାଇଁ ପିନ୍ଧିନ ଥିଲି ଉଠେଇନି ଆଉ।
ଖାଲି ତିନି ଦିନ ଯାକ ଗୋଟେ ଦିନ କୋଉଦିନ ଡ୍ରେସ୍ ପିନ୍ଧିଲନି।
ନା ଗୋଟେ ବି ନୁହେଁ ଥରେ ପିନ୍ଧିଥିଲି ଚାରିଟା ବେଳେ ପିନ୍ଧିଥିଲି ତାପରେ ଆଉ ପିନ୍ଧିନି।
ଭଲ ଲାଗିଲାନି ଡ୍ରେସ୍ ପିନ୍ଧିଲନି ନା କଣ ମନ ହେଲାନି।
ମନ ହେଲାନି।
କାଇଁ?
ଇଛା ତ ହେଲାନି ଏମିତି କୁଆଡେ ବୁଲିବାକୁ ଗଲିନି ତାପରେ ସବୁ ପୁରା ବୁଲିବାକୁ ପଳେଇଥିଲେ ଦିଦି ଘରିଆ ଆଉ ମୁଁ ଏକା ସେଥିପାଇଁ କିଏ ପିନ୍ଧିବ ସମସ୍ତେ ଯାଇଥିଲେ ବୁଲିବାକୁ ହେଲେ ମୁଁ ଗଲିନି ଏଥର।
ଛୁଆ ବେଳେ କେତେ ଶାନ୍ତି ଖୁସି ଲାଗୁଥିଲା ବଡ ହେଇସାରିଲା ପରେ ସବୁ ପଳେଇଲା। ତ ସେ
ଦିଦି ଯୋଉ ମୁଗ ଡାଲିରେ ଯୋଉ ହୁଏନି କ
ହଁ ହଁ ସେଇଠି ବହୁତ ଭଲ ଖେଳ ହଉଥିଲା।
ଦୋଳି ହୁଏନି କି? ହୁଁ ଆମେ ଆ କିଏ ଆସିଲା କି ନାଇ ଦେଖେଥିଲୁ ଲୋକ
ହଁ ହଁ ମତେ ମାମୁଁ ଘରେ ଡାକୁଥିଲେ ମୋ ମାଉସୀ ହେରା ମତେ ଡାକୁଥିଲେ ହେଲେ
ଗିଲିନି। ଆଜି ଯାଉନା।
ନାଇଁ ଆଉ ଯିବାନି ରଜ ସରିଗଲା ଆଉ କଣ ଯିବା।
ଯାଉନ ବୁଲିକି ଯିବ ଆମେ ଆଜି ଯିବୁ ଖେଳିବି ସେଠିକି।
ହୁଁ କି କି ଦୋଳି ପଡ଼ିଛି ସେଠି?
କଣ ଏମିତି ଚକ୍ରି ଦୋଳି ଟାଇପ୍ ର ଗୋଟେ ପଢିଛି ଆଉ ଏମିତିି ଏକୁଟିଆ ଖେଳିଆ ଲାଗି ଗୋଟେ ଗୋଟେ ଦୋଳି ପଢିଛି। ଏମିତି ଆଉ ଭଲ ଦୋଳି ପଡ଼ିଛି। ଛି ଚାରି ପାଞ୍ଚଟା।
ହଁ
ଆଉ କଣ କୁହ କୋଉ ରଙ୍ଗର ଡ୍ରେସ ପିନ୍ଧିଥିଲ ରଜ ରେ
ହଁ
କୋଉ ରଙ୍ଗର ଡ୍ରେସ ପିନ୍ଧିଥିଲ ରଜରେ
ଓଲଟା ପାଲଟା ହଁ ଏଟା ଟିକେ ଅଲଗା ପ୍ରକାର
ଓହୋ
ତୁମେ ଦେଖିଥିବ ବୋଧେ
ହଁ ଦେଖିଥିଲି ଯେ ହେଲେ ସେଥିରେ ଇଏ ପଡିଯାଇ
ଇଫେକ୍ଟ ବି ପଡିଥିଲା ଯେ କଲର ଜଣା ପଡ଼ିନଥିଲା ହିଁ ହିଁ ହିଁ
ହେଲା ଆଉ ଆଉ ଆଉ କଣ କୁହ ହ୍ୟାଲୋ
ହ ପାଇ ପାଇନି ତ ପାଇଁ